ଏଇ ବର୍ଷା ହଉଚି ଏଠି ବସିକି ଦେଖୁଥିଲି ବହୁତ ଭଲ ଲାଗୁଥିଲା।
ହଁ ବର୍ଷାକୁ ପୁରା ଉପଭୋଗ କରୁଛନ୍ତି ଆଉ।
ବହୁତ ବହୁତ ହିଁ ଉପଭୋଗ କରୁଛି ବହୁତ ଭଲ ଲାଗୁଛି ବର୍ଷ ପାଗ ଟା। ହେଲେ ଭଲ ବର୍ଷା ହଉଛି ପବନ ଟିକେ ଟିକେ ଦଉଛି। ନାଇଁ ଭଲ ଲାଗେନି ସେମିତି କି ଲୋକମାନେ ବହୁତ ହଇରାଣ ହେଇଯାଆନ୍ତି। ଆପଣ ଯେମିତି ଜାଣି
ନାଇଁ ନାଇଁ ଘରେ ଣ ଆମ ଯୋଉ ଏବେ ଦୋକାନ ଧାନ ଚାଷବ ତ ଚାଷୀମାନଙ୍କ ପାଇଁ ବର୍ଷାଟା ନିହାତି ଦରକାର ହେଉଥିଲା।
ହଁ ସେ ତ ଠିକ କଥା ତାଙ୍କୁ ବର୍ଷା ନହେଲେ ସିଏ ବହୁତ ହଇରାଣ ହେଇଯିବେ ମାନେ ତା ଲୋକ ହଇରାଣ ହେଲେ ଅଧା ହୁଁ।
ହୁଁ ଚାଷୀମାନେ ସିନା ଚାଷ କଲେ ଆମେ ଆମେମାନେ ସବୁ ଖୁସିରେ ରହିବା। ଖାଇବା ପିଇବା କରିପାରିବା ନା ଭଲ ସେ
ହଁ ସେ ତ ଠିକ କଥା।
ହୁଁ ଯଦି ବର୍ଷା ନହବ ତାହେଲେ ଆମେ କେଉଁଠୁ ଆସିବା ଆମ ପାଇଁ ଖାଇବାସ କଲେ ସ ଆମ ପାଇଁ ଖାଇବା ଆସିବା।
ହଁ ଖାଇବା ପିଇବାରେ ଅସୁବିଧା ହବ ଆମର
ହଁ ସେଥିପାଇଁ ବର୍ଷା ଟା ନିହାତି ଦରକାର ହେଇଥିଲା ବେଶୀ ହେଇଗାଲା ।
ହଁ କିନ୍ତୁ ବହୁତ ଭଲ ଲାଗୁଛି ଯେ ପାଗ ଟା ବହୁତ ସୁନ୍ଦର ଧୀରେ ଧୀରେ ପବନ ବହୁଛି ଆଉ ଝିପ ଝିପ ବର୍ଷା ତାର ମଜା ହିଁ ଅଲଗା।
ଓ ପୁରା ବର୍ଷା ବି ଅନୁଭବ କରୁଛନ୍ତି ଆପଣ ଆଉ।
ଆଜ୍ଞା। ଆଉ ମୁଁ କହୁଥିଲି ମୋ ହଷ୍ଟେଲ ଯାତ୍ରା କଥା ତିନି ବର୍ଷର ହଷ୍ଟେଲ ଯାତ୍ରା। ଅଧାରେ ଛାଡିଥିଲି ମୁଁ ଏବେ ତାକୁ ୟାକୁ କମ୍ପ୍ଲିଟ କରିଦଉଛି ଠିକ ଅଛି।
ହଁ ହଁ ଆପଣ କହିଥିଲେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା ସେ ଭଷାବରେ କୁହନ୍ତୁ ଆଉ।
ତ ବର୍ଷକରେ ନିହାତି ତିନିଟା କି ଚାରିଟା ସାଂସ୍କୃତିକ କାର୍ଯ୍ୟକ୍ରମ ହେଇଥାଏ ଆମ ହଷ୍ଟେଲ ର ତ ହେଇଥାଏ ତ ତା ସହିତ ପୁଅ ପିଲାଙ୍କ ହଷ୍ଟେଲ ଯୋଉ ଅଲଗା ହଷ୍ଟେଲ ଥାଏ ଆମ ହଷ୍ଟେଲ ସେଠି ଆମର ଚାରିଟା ନା ପାଞ୍ଚଟା ହଷ୍ଟେଲ ଅଛି ଟୋଟାଲ। ସେଥିପାଇଁ ପୁଅ ଦିଟା ପୁଅ ପିଲାଙ୍କ ହଷ୍ଟେଲ ଅଛି ଆଉ ଦିଟା ଝିଅ ପିଲା ମାନଙ୍କ ପାଇଁ ହଷ୍ଟେଲ ଅଛି। ତ ସେଠି ଆଉ ସେମାନଙ୍କର ବି ଏମତି କଣ ଥାଏ ବାର୍ଚ ଉତ୍ସବ ଥାଏ ସବୁ ହଷ୍ଟେଲ ହେଇଥାଏ ଆମ। ହଷ୍ଟେଲ ହେଲେ ବି ସେ ତିନିଟା ହଷ୍ଟେଲ୍ର ପିଲା ଆସିବେ ଆଉ ତାଙ୍କ ହଷ୍ଟେଲ ହେଲେ ବି ଆମେ ମାନେ ବି ଯିବୁ। ତ ସେଟାକୁ ମିଶେଇକି ତ ହେଇଗଲା ଚାରିଟା ଆମର। ହଁ ସେଠି ତାଙ୍କ ହଷ୍ଟେଲରେ ବି ଯିବୁ ସେମତି ସି ଆମକୁ ଦେବେ ପ୍ରଥମେ ଜଳଖିଆ ଥାଇ ପ କିଛି ଦେବେ ଆଉ ସ୍ନାକ୍ନାକ୍ କରାଇବେ ଆଉ।
ଓହୋ ସେଠି ବି ଆପଣଙ୍କ ବାଲାପ କରନ୍ତି।
ହଁ ହଁ ସେଇ ସେ ବାର୍ଷିକ ଉତ୍ସବରେ ହିଁ ସେ ଡାକିଥାନ୍ତି ସବୁ କଲେଜ ପିଲାଙ୍କୁ ହେଲା। ଇନଭିଟେସନ କାର୍ଡ ନିମନ୍ତ୍ରଣ ପତ୍ର ଯୋଉ ଥାଏ ସେଟା ଆମକୁ ଦେଇଥାନ୍ତି। ତ ଆମେ ସମସ୍ତେ ସଜାବାଜ ହେଇକି ଝିଅ ପିଲାମାନୋନେ ସବୁ ଯାଇଥାଉ ସନ୍ଧ୍ୟା ବେଳୁ ବାହାରି। ତ ସେଠି ବି ବହୁତ ଭଲ ପ୍ରୋଗ୍ରାମ ହେଇଥାଏ ଉତ୍ସବ ହେଇଥାଏ। ଆସିଥାନ୍ତି ଆସି ନ୍ତି ମେଲୋଡି ଯୋଉ ହୁଏନି ନା ସେ ସେମାନଙ୍କୁ ବି ଡାକିଥାନ୍ତି। ପୁଅ ପିଲାଙ୍କ ହଷ୍ଟେଲ ରେ ତ ସେମାନେ ମେଲଡି ପେଲଡି କରନ୍ତି ଆମକୁ ସ୍ନାକ୍ସ ଖାଇବାକୁ ମଧ୍ୟ ଦେଇଥାନ୍ତି। ତାପରେ ଆମେ ସେଠି ଦେଖୁ ବସିକି ଉପଭୋଗ ମଧ୍ୟ କରୁ ଆଉ ବୟଝ ଯୋଉ ସାର୍ ନୁହଁ ନା ସେ ଅଛନ୍ତି ସୁପରିଟେଣ୍ଡେଣ୍ଟ ସେ ବହୁ ବହୁଥି ସାଙ୍ଗ ଭଳିଆ ମିଶିଯାଆନ୍ତି ସମସ୍ତଙ୍କୁ ବହୁତ ଭଲ ପାଆନ୍ତି ସେମାନେ କାହାକୁ ଦୁଃଖରେ ଦେଖି ପାରିବେନି ସେମାନେ ବହୁତ ହିଁ ଭଲ ଯେତେ କହିବୁ ତାଙ୍କ ଖରାପ ଆଉ ତାଙ୍କ ନାଁ କହିଦବୁ ତାଙ୍କୁ କିଏ ନଚିହ୍ନିଥିବ ସେ ମାନେ ହେମିତି କହି ପାରିବନି କୋଉ ପିଲା ତାଙ୍କୁ ଜାଣିନଥିବେ ତାଙ୍କ ନାଁ ହଉଛି ସିଂ ସାର୍। ତାଙ୍କୁ ସମସ୍ତେ ଭଲ ପାଆନ୍ତି ସେ ସାର୍ ତ ବହୁତ ବଢିଆ। ହେଲା ତ ଆମେ ତାଙ୍କ ହଷ୍ଟେଲ ଯାଉ।
ସେ ଗୋଟେ ଗୋଟେ ସାରରେ ସ୍ମୃତି ହେଇକି ରହିଯାଆନ୍ତି ଆଉ।
ହଁ ହଁ। ସେ ସାର୍ ବହୁତ ବଢିଆ ମାନେ ସିଏ ଆମ ଡିପାର୍ଟମେଣ୍ଟ ର ନୁହନ୍ତି କି ସିଏ ହଉଛନ୍ତି କେମିଷ୍ଟ୍ରି ଡିପାର୍ଟମେଣ୍ଟ। ର ସାର ହେଲା ତ ସିଏ ତଥା ପି ସେ ସମସ୍ତଙ୍କ ସାଙ୍ଗରେ ଏମିତି ଟ୍ରିଟ କରିବେ ସେ ନିଜ ଛୁଆ କି ତାଙ୍କର। ସମସ୍ତେ ହେଲା ବହୁତ ଭଲ ପାଆନ୍ତି ଛୁଆଙ୍କୁ। କୁ କେବେ କଷ୍ଟରେ ଦେଖି ପାରିବେନି ଯେତେ ଯାହା ଦରକାର ଥିବ ସେ ତ ଯେତେବେଳେ ଥରେ କଲ୍ କରି ମାନେ ଉ ଉଠେଇବେ ମାନେ ଉଠେଇବେ। ଆଉ ତ ତୁ ଯେତେବେଳେ ସାହାଯ୍ୟ ଦରକାର ଥିବ ସେ କେବେ ମନା କରିବେନି। ହ ବହୁତ ଭଲ ସାର୍ ସିଏ ତାଙ୍କ ସାଙ୍ଗରେ ବହୁତ ସାରା ମେମୋରି ଅଛି ସିଏ ବୁଲି ବୁଲିକା ସେଲଫି ନେବେ ଆମ ସାଙ୍ଗରେ। ଏ ମାନେ ସବୁଠି ବୁଲି ବୁଲିକି ଅନାଅ ଛୁଆ ଅନାଅ ଛୁଆ ମାନେ ବହୁତ ବଢିଆ ସାର ସେ ଆଉ ସେ ଆମ ହଷ୍ଟେଲ କୁ ବହୁତ ଭଲ ପାଆନ୍ତି ଆମ ହଷ୍ଟେଲ କୁ ଖାସ କରିକି ବହୁତ ଭଲ ପାଆନ୍ତି ହଷ୍ଟେଲ ପିଲାମାନଙ୍କୁ। ସେ ଡେଲି ଆମ କଥା କହିବେ କହିବେ କୁଶଭଦ୍ରା ଭଳିଆ ହଷ୍ଟେଲ ଅଛି। ଏକ ନମ୍ବର ପିଲା ସବ ବହୁତ ଭଲ ପାଆନ୍ତି ଆମ
ବଢିଆ ତାହେଲେ ଆଉ।
ମୁଁ ଅଧା ସେୟାର କଲି ଆପଣଙ୍କୁ ଆପଣ ଏବେ କିଛି କୁହନ୍ତୁ।
ଓହୋ ମୋ ହ ହଷ୍ଟେଲ କଥା କଣ କହିବି ଆମର ଆମର ଥିଲା ଆମ କଲେଜ ନାଁ ଥିଲା ଗାନ୍ଧୀ ଇଷ୍ଟିଚ୍ୟୁଟ୍ ପରେ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜି ଖୋର୍ଦ୍ଧା ରେ। ହେଲା କିି ତ ସେଠି ଆମର ଅଛି ଟି କେତଟି କହିଲେ ପାଞ୍ଚ ସାତଟି ହଷ୍ଟେଲ ଅଛି ହେଲା କି। ବୁଝିପାରିଲେ ବହୁତ ବଡ ଇଞ୍ଜିନିୟରି କଲେଜ ନା ସେଥିପାଇଁ ସାତଟି ହଷ୍ଟେଲ ମା ମାନେ ମୁଖ୍ୟତଃ ପାଞ୍ଚଟି କଲେ ପଞ୍ଚଟି ହଷ୍ଟେଲ କଲେଜ କ୍ୟାମ୍ପସ ଭିତରେ ଆଉ ଦୁଇଟି ହଷ୍ଟେ ହଷ୍ଟେଲ ସେ ବାହାରେ ଅଛି ହେଲା କି। ମାନେ ବାହାରେ ସେ ଅଛି ଖୋର୍ଦ୍ଧା ଟାଉନରେ ଅଛି ଆଉ।
ଆଛା।
ହେଲାକି ତାପରେ ଆମେ ରହୁଥିଲୁ ଆମେ ଯେହେତୁ ତୁ ମାନେ ମାଷ୍ଟର ଡିଗ୍ରୀ କରିଥିଲୁ ସିନିୟର ପିଲା ନା ତ ସେଥିପାଇଁ ଆମେ ବି ଏଚ୍ ୱାନେ ରେ ର- - କହିଲେ ମାନେ ବଏଜ ହଷ୍ଟେଲ ୱାନ୍ ରେ ଆମେ ରହୁଥିଲୁ ହେଲାକି। ତାପରେ ସବୁ ଜୁନିୟର ମାନେ ଆମକୁ ସବୁ ରେସପେକ୍ଟ କରନ୍ତି କେହି ମାନେ କିଛି ଆମକୁ। ମାନେ ଇ ରେସ୍ପେକ୍ଟ କରିବାର ନାହିଁ ବୁଝିପାରିଲେ।
ହଉ ସମ୍ମାନିତ କେବେ କରନ୍ତିନି ଆଉ।
ନାଇଁ ଅସମ୍ମାନ ତ କେହି କରନ୍ତିନି ଯେହେତୁ ଆମେ ତାଙ୍କ ସିନିୟର୍ ନା ସେଇଥିପାଇଁ।
ଆଛା।
ତାପରେ ଆମର ଆମ ସାଙ୍ଗମାନେ ବି ଥିଲେ ବହୁତ ସାରା ସାଙ୍ଗ ମାନେ ମାନେ ମ ଆମେ ତିରିଶ ଜଣ ଭଳିଆ ଆମେ ଥିଲୁ ହଷ୍ଟେଲରେ ହେଲା କିି। ଆମର ଥିଲା ବି ଏଚ୍ ୱାନର ଶହେ ଏକ ରୁମ୍ ମାନେ ଫାଷ୍ଟ ରୁମ ଟା ହିଁ ଆମର ଥିଲା ହେଲା କି।
ଆଚ୍ଛା।
ତାପରେ ଆମେ ତ ହଷ୍ଟେଲ କଥା କଣ କରି ବହୁତ ମଜାମସ୍ତି ଆମେ କରୁ। ହେଲା କି କ୍ଲାସ୍ ଟାଇମିଙ୍ଗ ଆମର ରୁହେ କଲେଜରେ ଆମେ ଆଠଟାରେ ଯାଉ। ହେଲା କି? ଆଠଟାରେ ତା ପୂର୍ବରୁ ସାତଟାରେ ଯାଉ ଆମେ ବ୍ରେକ ଫାଷ୍ଟ କରିଦଉ ହେଲା କି ସକାଳର ଖାଇବାଟା ଖାଇଦଉ।
ସରୁ ସକାଳ ଖାଇବା ମେନୁ ରେ ଥାଏ ଆମର। କଣ କହିଲେ କି ଯେହେତୁ ଯାର ଆଉ କଣଥିବ। ଆମର ବରା ତରକାରୀ ନହେଲେ କୋଉ ଦିନ ଇଟିଲ ତରକାରୀ। କୋଦିନ ଥିବ ହାଲୁଆ ଥିବ। ହେଲା କି କଉଦିନ ପୋହା ଥିବ ଏମିତି ସବୁ ରୁହେ ଆଉ ହେଲା କି।
ଆଜ୍ଞା।
ତାପରେ ଆମର ମଧ୍ୟ୍ୟନ ଭୋଜନରେ ବି ସବୁ। ଦିଅନ୍ତି ଖାଇବା ପାଇଁ ଏମିତି ଆମର କୋଉଦିନ ରହିଲା ଧର ବାର ଯେଉଁନ ଅଛି ସେଦିନ ଆମର ଚିକେନ ରୁହେ। ହେଲାକି ଆଉ ଦିନେ ମାଛ ରୁହେ ଆଉ ଦିନେ ଅଣ୍ଡା ରୁହେ ହେଲାକି। ଆଉ ନହେଲେ ସୋୟାବିନ୍ କରିଦିନେ ରୁହେ ତାପରେ ଗୋଟେ ମି ସ୍ପେସ ର ଗୋଟେ କରି ରୁହେ ହେଲାକି ଏମିତି ସବୁ ରୁହେ। ତା ପରେ ଆଉ ହଷ୍ଟେଲ କଥା କହିବି ହଷ୍ଟେଲରେ ତ ଆମର। ଆମେ ତାପରେ ଆଶୁ କ୍ଲାସ। ଆଉତ ହଷ୍ଟେଲ କଥା ତ ଆପଣ ଜାଣିଥିବେ ଯେହେତୁ ସେଠି ଆମର ବିହାରରୁ ପିଲା ବହୁତ ରହୁଛନ୍ତି। ସେଥିପାଇଁ ତାଙ୍କର ବିହାରାରୁ ମାନେ ବହୁତ ଏଇଟି ପରସେଣ୍ଟ ପିଲା ଅଶୀ ବର୍ଷି ପ୍ରତିଶତ ପିଲା ଆମର ବିହାରରୁ ସେଇଠି କଲେଜରେ ଅଛନ୍ତି।
ଓହୋ ସେପଟୁ ପିଲା ବେଶୀ ପଢୁ ବୁଝୁଛନ୍ତି ଆଉ।
ହୁଁ ତ ଖାଇବା ଏତେ ସେଠି ମାନେ ହଷ୍ଟେଲ ଖାଇବା ଜାଣି ସେମିତି ଆ୍ଭରେଜ ରୁହେ ଖାଇବା ଆଉ ତ ସେଥିପାଇଁ ଆମେ ପ୍ରାୟ ଟାଇମ ଆମର। ବାହାରୁ ନେଇ ଆସୁ ବାର ଦେଖିକି ରାତିରେ। ଆମେ ଚିକେନ ଆଣିକି କସୁ ରୁମରେ ଆଉ ହେଲା କି।
ଆଚ୍ଛା ଆପଣ ଗ୍ୟାସ୍ ଫ୍ୟାସ୍ ରଖିଥିଲେ କି ସେଠି।
ଯେହେତୁ ଆମେ। ନାଇଁ ନାଇଁ ସେଠି ଜାଗା ନାହିଁ ସେମତି ଆମର ୱାନ୍ସ ଆମର ଚିହ୍ନତ ବହୁତ ଆମ ସେଥିଲାଗୀ ଆମ କତିରେ ଅଛି ବୋଲି ସାର୍ ଆମକୁ କିଛି କୁହନ୍ତିନି। ଆମେ ଯେମତି ନାହିଁ ସେମତି କରୁଚୁ। ସେଥିପାଇଁ ସାର୍ ବହୁତ ଆମକୁ ସପୋର୍ଟ କରନ୍ତି ବହୁତ ବଢ଼ିଆ ସାର୍ ତାଙ୍କ ନା ଆଉ। ବନି ସାର୍ ହେଲା କି ସେ ବହୁତ ଆମକୁ ସପୋର୍ଟ କରନ୍ତି ସବୁଥିରେ।
ଯାହା ହଉ ଭଲ।
ସେଥିପାଇଁ ଆମେ ରାତିରେ କଷିକି ପୁରା ନେଇ ଆସୁ ରୁଟି ନେଇ ଆସୁ ଆମେ ହଷ୍ଟେଲରୁ ନେଇ ଆସୁ ଲୁଚେଇକି ନେଇ ଆସୁ ହେଲାକି
ହୁଁ-ହୁଁ। ଭଲ ମଜା ଆଉ ପୁରା ସେ ସେଟା ବି ଗୋଟେ କଣ ମେମୋରିଟେ।
ମେମୋରି ରୁହେ ଆଉ ହେଲାକି ତିନି ଚା ଆମେ ପାଞ୍ଚ ଛଅ ଜଣ ଖଣ୍ଡେ କରୁ ଏମିତି ଫିଷ୍ଟି। ତଥାପି ସେଠୁ ନେଇ ଆସୁ ତିରିଶ ତିରିଶ ପଟ ଭଳିଆ ରୁଟି ନେଇ ଆସୁ ହେଲାକି।
ଆଚ୍ଛା।
ତିରିଶ ପଟ ଭଳିଆ ରୁଟି ନେଇ ଆସିବୁ ଏଠି ଚିକେନ କିଲେ ନେଇ ଆସିବୁ ଏଠୁ ତାପରେ ମସଲା ମସଲି ସବୁକିଣି ଅଣିଥିବୁ ଏଇଠି ରୋଷେଇ କରିବୁ ଆଇଦର ଇଣ୍ଡେକ୍ସସନ ନହେଲେ ହିଟର ସବୁ ଅଭେଲେବୁଲ ରୁହେ ଆମ କତିରେ।
ହେଲା କିି ଏ ଯୋଉଦିନ ଆଭେଲେବୁଲ୍ ନଥିବ କି କଣ ହେଇଥିବ ସାରଙ୍କ କାଟିରୁ ନେଇ ଆସୁ ମାଗିକି। ହେଲେକି ତ ସାରରେ ହଁ ଆଉ ସବୁ ପିଲା ମାନେ କଲେଜରେ ଅଛି କି ରୁଲ ଏମିତି ଯାହାହଉ ସପୋଜ। ତମେ ରଖିଛ ନା ଇଣ୍ଡକ୍ସନ କି ହିଟର କି ଅଧିକ କିଛି ହେଲେ କି ତ ସେମାନେ ଜାଣିବେ ମାନେ ତମ ନାଁ ରେ ଫାଇନ ପକେଇଦେବେ ଆଠ ହଜାର
କେତେ ଟଙ୍କା
ଦଶହଜାର ଏମିତି ଆଠ ହଜାର ଦଶ ତାବାଦେ ତାଙ୍କ ଇଚ୍ଛାରେ ସେ ପକେଇବେ।
ଓହୋ ତମର କେବେ ପଡିନି ତ।
ନାଇଁ ନାଇଁ ଆମର ଯେହେତୁ ସାର୍ ଥିଲେ ବହୁତ କ୍ଲୋଜ୍ ତ ସେଥିପାଇଁ ସାର୍ ଆମେ କିଛି କୁହନ୍ତିନି ପୁରା ଫ୍ରିଡମ ରେ ଆମକୁ ରଖନ୍ତି।
ହୁଁ ହୁଁ।
ହେଲାକି ତାପରେ ଆମେ ଏମିତି କଷିକି ତାପରେ ଖାଇକି ପୁରା ମଢା ମସ୍ତି କରୁ।
ବଜାଉ ଇଣ୍ଟେକ୍ସ ହରିକା ବଜେଇକି ପୁରା ମେଳାମସ୍ତି କରୁ ଖାଇ ପିକି ରାତି ଗୋଟେ ପର୍ଯ୍ୟନ୍ତ ହେଇଯାଏ ଏମିତି।
ହେଲାକି ସବୁ ଏଞ୍ଜୋଜଏ କରୁ, ବହୁତ ଏଜଏ କରୁ ଆଉ, ହଷ୍ଟେଲ ତମର ବହୁତ ସାରା ଖଟି ହୁଏ ରାତିରେ। ଏମିତି ଆଉ।
ଆଚ୍ଛା। ହଷ୍ଟେଲ ଲାଇଫ୍ ତ କଥା ଯେତେ କହିବୁ ସେତେ କମ୍ ପଢିବ। ମୁଁ ମୋର ତ ବହୁତ ସାରା ମୋର ତ ବହୁତ ସାରା ସ୍ମୃତି ଅଛି। ସେ ମାନେ ଯେମିତି କି ମୁଁ ଯେତେ କହିବି ସେତେ କମ୍ ପଡିବ ବହୁତ ସାରା ମଜା ମସ୍ତି ହୁଏ। ଷ୍ଟଡି ଔର କଥା ତ କହିହବନି ଛାଡ ଷ୍ଟଡି ଆୱାର ଟା ସେଟା ଷ୍ଟଡି ଆୱାର ନୁହେଁ ସେଟା ମଜାମସ୍ତି ଆୱାର। କହିଦେଲେ ଭଲ ହୁଅନ୍ତା ବାସ ସମସ୍ତେ ଭାବନ୍ତି। କି? ଗାର୍ଲସ ହଷ୍ଟେଲ ସେ ସେମାନେ ସବୁ ପାଠ ପଢୁଥିବେ ତାଙ୍କ ଷ୍ଟଡି ଆୱାର ଅଛି ମୋବାଇଲ ନେଇ ଯାଉଛନ୍ତି ପାଠ ପଢ଼ୁଥିବେ, ଦେ ଇଲେ ପାଠ କୁ ଛାଡିକି ଆଉ ସବୁ ଆମେକ ସେତିକିବେଳେ ଆମର ଘର ଝଡା ଝଡି ହବ ସବୁ କାମ ସେତିକିବେଳେ ଆମର ମନେ ପଡିବ।
ସାରା କଥା ଅଛି ହଷ୍ଟେଲ୍ ରେ। ମୁଁ ଟିକେ କାମ ଅଛି କାମ ସାରିକି ଆପଣଙ୍କୁ ପରେ କେତେବେଳେ କଲ୍ କରିକି ଜଣେଇବି ଆଉ।
ହଉ ଠିକ ଅଛି ମୁଁ ରଖୁଚି ଆଉ।
ହ କୁଞ୍ଚ୍ ନମସ୍କାର।
ଆଜ୍ଞା ନମସ୍କାର।